ହ ହଁ ସ୍ୱପ୍ନ କହୁଥିଲ ହଁ କୁହ?
ଓ ହୋ ହଁ ଆଉ ଫୋନ୍ କରିଥିଲ ତ ମୁଁ ଆଉ ଦେଖି ପାରିନଥିଲି ସେଥିପାଇଁ।
ହଉ ହୋ ହଁ ମତେ ଦୀପା କଲେ କଲେ ବୋଧେ ବିଜଣି ଏବେ
ହଁ ଆଉ କଣ କରୁଥିଲେ?
ଏଇ ବସିଥିଲି ଆଉ ପୁ ଏଇଟା ତମେ କେତେଦିନ ହେଲାଣି କଲଣିି?
ହଁ- ଏଇଟା ମୁଁ କଲେଣି- ମାସେ ହେଲା ରହିଲାଣି।
ବର୍ଷେ ହେଲାନି।
ହଁ।
କଣ ହ ତାର ଇଏ ଟିକେ କହୁନ?
ହଁ ଏଇଟା ତ ସେମାନେ ମନା କରୁଛ କରିଚନ୍ତି ପ୍ରସନ୍ନାଲ୍ ଇନ୍ସଫେମେସ୍ ସେୟାର କରିବା ପାଇଁ। ତ ଯଦି କିଛି ଜାଣିନ ତାହେଲେ ସେ ଦିଦିଙ୍କୁ ପଚାରିଦବ ସେ ଡିଟେଲସ୍ ରେ କହିଦେବେ।
ହୁଁ ହୁଁ ହୁଁ।
ହଁ।
ହଁ ହଁ ବୁଝିଲି ବୁଝିଲି ଆଉ କଣ କୁହ?
ଆଚ୍ଛା ଆଉ ଆପଣ କଣ ମାନେ ଖାଇଲେଣି ଲଞ୍ଚ ସରିଲାଣି?
ନାଁ ନାଁ ଖାଇନେଇ ଏଇ ପୁଅକୁ ଖୋଇଦଉଚି।
ଓହୋ ଆପଣଙ୍କର ଗୋଟେ କଣ ଛୋଟ ପୁଅ ନାଁ
ହୁଁ ପୁଅଟେ ଏଇବ ଦେଢ ବର୍ଷ ହବ।
ଦେଢ ବର୍ଷ ଆଚ୍ଛା।
ତୁମେ ରହୁଚ କୋଉଠି ଏବେ?
ହଁ ମୁଁ ରହୁଚି ଏବେ ଭୁବନେଶ୍ଵର ରେ।
ଆଚ୍ଛା ଆଚ୍ଛା। ମୁଁ ଭୁବନେଶ୍ଵରେ ବା।
ଓ ହୋ ମୁଁ ବି ତ ସେ ଭୁବନେଶ୍ଵରରେ ରହୁଚି, ମୋ ମାଉସୀ ଘରେ ରହୁଚି। ହଁ ଆମର ଫାୟାର ଷ୍ଟେସନ?
ହୁଁ ହୁଁ ହୁଁ।
ହଁ ସେଠି ରହୁଚି। ଆପଣ କୋଉଠି ରହୁଚନ୍ତି?
ଏଇ ଖଣ୍ଡଗିରି। ପଢାପଢି ଚାଲିଛି ନା ସରିଲାଣି।
ଅ ନାଇଁ ମୁଁ ମାନେ ଯୋଉ ଏକଜା୍ମ ଦଉଛି, କମ୍ ଟେଟିଭ ଏକ୍ଜା୍ମ।
ଓ ହୋ ହୁଁ ହୁଁ ହୁଁ, ଖାଇସାରିଲଣି ନା ଖାଇନ।
ହଁ ନାଇଁ ଖାଇନି, ଏବେ ଏଇଠି ଖାଇବି ଆଉ। ହଁ ରୋଷ ଏଇଆ ସରିଲା ତ, ଆଉ ମାଉସୀ ଘରେ ଅଛି। ହଁ ଖାଇବୁ। ଆପଣ ଖାଇସାରିଲେଣି?
ନା ଏଇ ପୁଅକୁ ଖୁଆଉଛି ପା, ପଛରେ ଟିକେ ଖାଇବୁ ଆଉ।
ଅ ହ, ଆଉ ଘରେ ସମସ୍ତେ କେମିତି କଣ ଅଛନ୍ତି?
ହୁଁ ଭଲ ଅଛନ୍ତି ସବୁ, ଦେହ ପା ଭଲ ଅଛି ସବୁ ଆଉ। ଖାଲି ମାଉସୀ ଅଛନ୍ତି ନା ଆଉ କିଏ?
ନାଇଁ ମାଉସୀ ମଉସା ତାଙ୍କର ଦିଟା ପୁଅ ଆଉ ଗୋଟେ ଝିଅ ଅଛି, ସେ ମ୍ୟାରେଜ କରିସାରିଲାଣି। ହଁ ସେ ଦି ଜଣ ଅଛନ୍ତି, ତ ମୁଁ ଏଇଠି ଆମର ଏ ଯୋଉ ବାନିକ୍ ଅଛି। ସେଠି ହଁ।
ବାନିକି ଏ ଯୋଉ ସ ଇଏ ବରମୁଣ୍ଡା ପାଖରେ ଯୋଉଟା ତ।
ହଁ ବରମୁ ନାଇଁ ଆମର ଯୋଉ ସିଆରପି, ସିଆରପି, ସିଆର୍
ହଁ। ହଁ ହଁ ସେଇ ବରମୁଣ୍ଡା, ସରି ଭୁଲରେ ବରମୁଣ୍ଡା କହିସାଇଲିଣୀ, ଶହୀଦନଗର ହଁ। ଏଇ ଯୋଉ କଣ ସିଆରପି। ସିଆରପି ପାଖରେ ହଁ ମୁଁ ନଉଥିଲି କୋଚିଂ ବ୍ୟାଙ୍କିକ୍ ର।
ହ ଆପଣ ବି ନଉଥିଲେ?
ହୁଁ ହୁଁ, ପିଜି ସାରିଲା ପରେ କେତେଦିନ ନେଇଛୁ।
ଓହୋ।
ତାପରେ ଜଣା ପଇଲା ଚାକିରି ହବନି, ବା ସା ହେଇଯାଇଛୁ।
ହାଁ ହାଁ।
ହୁଁ।
ହଁ ଦିଦି ବହୁତ ମଜାକ୍ କରୁଛନ୍ତି।
ହୁଁ।
ଅ ହ, ମ୍ୟାରେଜ କେବେଠୁ ହେଲାଣି?
ହୁଁ ହେଇଗଲାଣି ବା। ଏ ହେ ପାଟିରୁ ବାହାରକରିଦଉଛି। କ ପଚାରିଲ ଆଉଥରେ କହିଲ?
ମୁ କହିଲି ମ୍ୟାରେଜ କେବେଠୁ ହେଲାଣି?
ହେଲାଣି ଦୁଇ ହଜାର ତେଇଶିରୁ ବା।
ହଁ ତେଇଶିରୁ, ହଁ ହଁ। ଏବେ ଆଉ କଣ କିଛି ପ୍ରି ପାର କରୁଛନ୍ତି ନା
ହଁ ସେଇ ଇଏ ପାଇଁ ଦଉଛି, କଣ କହିଲ, ଯଉ ଲେକ୍ଚରସିପ୍ ପାଇଁ ଦଉଛି, ପିଜି କରୁଛି ଯେହେତୁ। ପକଉଛି। ଏବେ ଟିକେ ପୁଅ ଟା ଛୋଟ ହେଇଛି ତ, ଏବେ ପାଇଁ ଟିକେ ଇଏ କରିଦେଇ ଟିକେ? ହଁ ଆଉ ମାସେ ମାନେ ଛଅ ମାସ ଖଣ୍ଡ ପରେ ସେଠୁ ବଡ ହେଇଯାଉ ଆଉ? ଉ ବର୍ଷେ ତିନି ମାସ ତ
ହୁଁ ହୁଁ ହୁଁ ହୁଁ।
ଟିକେ ବଡ ହେଇଯାଉ, ତାପରେ ଦେବି ଏକଜାମ ଗୁଡା।
ଓଁ ହଁ। ଲେକ୍ଚରସିପ ପାଇଁ ବୋଧେ ନିଏ ଯୋଉ କଣ ଆମର ରହୁଛି ନେଟ୍? ଏଜାମ ସେଟା ଦବା ପାଇଁ ପଡିବ ନା।
ନ କ ଠିଆ କରିବ ହଁ ସେଇଟା ଦବା ଆ ତ ତାପରେ ହେଲେ ଯାଇକି?
ହଁ ନେଟ ତାପରେ? ଏବେ ତ ବୋଧେ ସେ ରହୁ? ସେ ଆମର ପି ଏଚ ଡି ପାଇଁ ବି ମାନେ ରହୁଥିବ। ଏବେ ଯଦି କରିବେ ତାହେଲେ ମାନେ ଗେଷ୍ଟ ଫାକଲଟି କି ଏମିତି ରହିପାରିବେ।
ଆଛା ଆଛା, ହଁ ଏବେ କଣ ମାନେ? ଇଏ ହେଇଗଲାଣି କି, ମାନେ କମ୍ପଲସରି ହେଇଗଲାଣି ଯୋଉ ଇଏ ବହି ପାଇଁ ଯେହେତୁ? ନେଟ କମ୍ପାଲସରି ହେଇଗଲାଣି।
ହଁ, ନେଟ ତ କରିଥାଏ କାରଣ ମୋର ଜଣେ ଅଛନ୍ତି। ଅ ସେ ଯୋଉ ଭାଇ ଅଛନ୍ତି, ଯୋଉ ଦିଦିଙ୍କ ଜ ତ ବୋଧେ ତାଙ୍କ? ତାଙ୍କର ପିଏଚ ଡି କରିକି ସେ ଅଛନ୍ତି ପି ଏଚ ତାପ ରେ?
ମିନିମମ୍ ତ?
ହଁ ପିଜି ଟା ବି କଲେ ହଁ ନେଟ କିୁ କଲିଥାଏ ନେଟ୍ ତ-? - ପୁରା କମନ ହେଇଗଲାଣି ଏବେ, କରିବା ପାଇଁ।
ହୁଁ ଆଉ କଣ କୁହ? ଘରକୁ କେବେ ଯିବ?
ଘରକୁ ଏବେ ତ? ମାନେ ଯ ଟିକେ ପ୍ରିପାରେସନ ଚାଲିଛି। ଦେଖିବେ ଯଦି ହବ ଆଉ ଯିବ, ହୁଁ ହଁ?
ମୁତ ସବୁଦିନ କୋଚିଂ ରହୁଥିବ ତମର?
ହଁ କୋଚିଂ ତ ସବୁଦିନ ରହୁଛି, ତାପରେ ଆମର ଯୋଉ ଏକ୍ସଟ୍ରା? କ୍ଳାସ ଗୁରା, ଡାଉଟ କ୍ଲିଅରିଙ୍ଗ କ୍ଳାସରେ। ସେଇଟା ସଣ୍ଡେ ଦିନ ରହୁଛି, କି କୋଉ ଦିନ ସେ୍ଟୁର୍ଦୟ। ସନ୍ଧ୍ୟା ବେଳକୁ ରହୁଛି ତାପରେ ଘରକୁ ବି ଗଲେ ସମସ୍ତେ ପଚାରୁୁଛନ୍ତି। କମ୍ପିଟେଟିଭ ପ୍ରିପୟାର ହଉଛୁ, କୋଉଠିରେ ଗଲେଣି କାହିଁ କଲାଣି ଯେ ପର୍ଯ୍ୟନ୍ତ ଆ -? - ସେଟା ବି ଗୋଟେ ମାନେ ଶଖ ଲାଗୁଛି କରି କହିବା ପାଇଁ ଆ? ମୁଁ ତ ସେଥି ପାଇଁ ଆଉ ମୁଁ ଯାଇନି, ଦେଖିଆ ଯିବି ଆଉ।
ହୁଁ, ଏବେ ତ ସେୟଆ ହବ ଆଉ, ପ୍ରିପାରେସନ ଚାଲିଛି ମାନେ ଯୁଆଡେ ଯିବ ସେଇ କଥା ପଚାରିବେ।
ଆଁ ସମସ୍ତଙ୍କୁ ଲାଗୁଛି ସେଇଟା ବହୁତ ଏଜ? ମାନେ ସହଜ ରହୁଛି ଆ ସମସ୍ତେ ପାଉଛନ୍ତି ତମେ କାହିଁକି -,? -
ଏତେ ପିଲାଙ୍କ ଭିତରେ ପାଇବା ଟା କଷ୍ଟ ହବ।
ଏବେ ସେମାନେ କଣ ଜାଣୁଛନ୍ତି ଯେ ଆଜି ମାନେ ଆଜିକା ଡେଟରେ କମ ଟେନସନ ରହିଲାଣି ପ୍ରୟ ଏସବୁ ପାଇଁ?
ହୁଁ ଉ ଉ ଉ?
ହଁ ହଁ
ଆଉ କଣ କୁହ?
ଆଉ ଆପଣ ମାନେ ଘରେ କିଏ କିଏ ଏବେ ଅଛନ୍ତି?
ଘରେ ଏ ସମସ୍ତେ ଅଛୁ ପା ବାପା, ଦିଅର, ନଣନ୍ଦ। ସ୍ୱାମୀ, ପୁଅ ନଣନ୍ଦ ଙ୍କ ସ୍ଵାମୀ ତାଙ୍କ ପୁଅଟା ପୁରା ଫ୍ୟାମିଲୀ ଅଛୁ। ହୁଁ ହୁଁ ବସ ବସ ବସ ମାଡ ଖାଇବ। ହୁଁ
ତାହେଲେ ତ ମାନେ କାମ ପୁରା ଲାଗି ରହୁଥିବ
ହୁଁ, ହୁଁ, ହୁଁ।
ଓହୋ
ବାବା ମୁଣ୍ଡ ପିଟି ହେଲା। ହୁଁ
ଘରେ ମାନେ ଘର କାମ ତା ସହିତ ଛୁଆ କାମ
ତାପରେ ଛୁଆ ହଁ
ହଁ। ତାପରେ ପଢାପଢି ବି ଯଦି ପ୍ରିପାରେସନ କରିବା ପାଇଁ ଚାହିଁବ ବି ତମକୁ ଟାଇମ ମିଳିବନି
ହୁଁ
ହ କିନ୍ତୁ ନିଜେ ବି ନହେଲେ ସେଲ୍ଫ ଡିପେଣ୍ଡ ନହେଲେ ବି ନିଜ ପାଇଁ ବି ଅସୁବିଧା
ଅସୁବିଧା ପା। ଯେତେ ତମର ପଇ ଥାଉ ଯାଇଥାଉ ନିଜକୁ ପାଠ ପଢିଚ ଦିରେ ଅକ୍ଷର ନେଇଇପାରିବ ନା ମୋତ ଖରାପ ଲାଗିବ। ଏଇକ୍ ବାବା ଓହୋ ମୁଣ୍ଡ ବାଜିଗଲା ଓ ନା ନା ନା
ଓହୋ। ଭାଇ ଏବେ ଙ୍କ କରୁଛନ୍ତି?
ସିଏ ଇଏ ଯୋଉ କଣ୍ ତ? ଆଇଟରେ ବା ଏ ଛୁଆ ଟା ମୁଣ୍ଡ ବଜେଇ ଦେଇ ସାଇଲାନି।
ଓହୋ
ହଉ ହଉ ହଉ କିଛି ହେଇନି କିଛି ହେଇନି ଆଉ ଙ୍କ କୁହ ଖାଇବୁ ଖାଇବୁନି ମାଡ ଖାଇବୁ
ଆଜ୍ଞା
ଆଉ କଣ? ଦେହ ପା ଭଲ ଅଛି
ହଁ, ହଁ ଆମ ଦେହ ପୁରା ଭଲ ଅଛି। ତାପ ଆଉ ମାନେ ଗାଁ ଘରୁକୁ ଯାଇନାହାନ୍ତି ଆପଣଙ୍କର
ନାଁ ଏବେ ଆଉ ଯାଇନୁ
ହଁ ବାବା ମାନେ ଘରେ କି ସବୁ କୋଉଠି ରହୁଛନ୍ତି?
ଏ ଭୁବୁନେଶ୍ୱର ବା
ମାନେ ଭୁବନେଶ୍ଵରରେ ସମସ୍ତେ ରୋ ହଁ ହଁ ହ ହଉ
ଆଉ ଆମେ ଛୁଟି ହେଲେ କୁଆଡେ କେମିତି ଙ୍କ ବୁଲିବା ପାଇଁ ଯାଉଛନ୍ତି
ହଁ ଆଉ ସେମିତି ଏବେ ପାଇଁ ଛୁଆ ଛୋଟ ନା ଏବେ କୁଆଡେ ଯିବ ଆଉ ଟିକେ ବଡ
ଭୁବନେଶ୍ଵରରେ ତ ସବୁ ସୁବିଧା ଅଛି ସବୁ ଇଥିବ
ହେଲେ ବି ଆକୁ ଥଣ୍ଡାରେ ଥଣ୍ଡା ହବ ଆଉ ଗରମରେ ଝାଡା ହବ ତାର ଏଇ ସମସ୍ୟା
ଛୋଟା ଛୁଆ ନା ତ ଛୋଟ ଛୁଆ ଯେହେତୁ ତ ସେମାନଙ୍କ ତ ସେମିତି ଲାଗି ରହିବ। କିଛି ନା କିଛି ଦେହ ଖରାପ କେମିତି ସବୁ ଛୁଆ ତ ସମାନ ନଥାନ୍ତି ନା।
ହୁଁ
ହୁଁ ଆଉ ଆଜି ସକ ମାନେ ସକାଳେ ଆଜି କଣ ଖାଇଥିଲେ?
ଅ ମୋର ହଉଛି ଆର୍ଟ୍ସ
ଆର୍ଟ୍ସ ନା କମର୍ସ।
ଆର୍ଟସ୍ ମୁଁ ଗ୍ରାଜୁଏସନ ନୟାଗଡ଼ରେ କରୁଥିଲି। ଅନର୍ଷ ପଲିଟିକାଲ ସାଇନ୍ସ।
ଆଚ୍ଛା ଆଚ୍ଛା।
ତ ପିଜି ମାନେ ପିଜି ପାଇଁ କହୁଥିଲେ ଯେ ପିଜି
ହୁଁ ଯଦି ଖାଲି ଲେ ଯଉ ସେଥିପାଇଁ ଚାହୁଁଛ ତାହେଲେ ପିଜି ଟା ଦରକାର ଯଉ ଚାହୁଁନ ତ ସବୁ ଜିନିଷ ଗ୍ରାଜୁଏସନରେ ବି ପକେଇ ପାରିବ।
ହଁ ସେଥିପାଇଁ ମୁଁ ମନା କଲି ଘରେ। ଆ ତ ସେଥିପାଇଁ ମୁଁ ଏଇଠି ବି କୋଚିଂ ନଉଛି ତାପରେ ମୁଁ ଭାବୁ ଯୋଉ ଡିଷ୍ଟାନ୍ସ ରେ ଏବେ ବି ଏଡ୍ କରୁଛନ୍ତି ଆନ୍ଧ୍ର
ହୁଁ ହୁଁ ଡିଷ୍ଟାନ୍ସ ରେ କଣ କ ସେଟା କଣ ପ୍ରୋବ୍ଲେମ ହଉଛି କହୁଛନ୍ତି କାମ ଦବନି କଣ।
ସେଇଟା ତ ଏମିତି ବି ଯଦି ଗଭର୍ଣମେଣ୍ଟରେ ତମେ ଆପ୍ଲାଏ କରିବ ଯଦି କଣ କହୁଛନ୍ତି ହବନି ବୋଲି। କିନ୍ତୁ ଯୋଉ ପ୍ରାଇଭେଟ ଗୁଡାକରେ ତମେ ପିଜି ଟି କି ଯୋଉ ରହିଗଲ ତାଲେ ପ୍ରାଇଭେଟ ସ୍କୁଲ ଗୁଡା ତ ସେମାନେ ଆଲାଓ କରିବେ ନା। ବିଏଡ ନଥିଲେ ଏମତି ନର୍ମାଲି ସେମାନେ ଆଲାଓ କରିବେନି। ଆଲାଓ କରିବେ ତ ସେଥିପାଇଁ ମୁଁ ଭାବୁଛି ଥିଲି ଯେ ଆନ୍ଧ୍ର ବି ଏଡ ଟା କରିବି ବୋଲି। କାରଣ ମୋର କେତେ ସାଙ୍ଗ ମାନେ ବି ଅଛନ୍ତି କରୁଛନ୍ତି ଆ ମାନେ ବଡ ଭଉଣୀ ଭାଇ ମାନେ ବି କରିଛନ୍ତି ତ କହୁଛନ୍ତି କରିବାକୁ। ହଁ ସେଇଟା ଦି ବର୍ଷ ପାଇଁ।
ଆଚ୍ଛା ଆଛା ଆଉ କରିଦିଅ ଦିଷ୍ଟାନସ ରେ ନହେଲେ କରିଦବ ଆଉ କଣ।
ହଁ ହଁ ସେଟା ତ ହଁ ଆନ୍ଧ୍ରପ୍ରେଟର ତ ତୁମକୁ ଯାଇକି ସେଇଠି ଏକ୍ଜାମ ଦେବା ପାଇଁ ପଡ଼ିବ।
ହୁଁ ହୁଁ
ହେଲେ ତ ଗୋଟେ ଖାଲି ଏଇଟା ତ ହବ ମାନେ ଏତେ କି ହଁ ଗ୍ୟାରେଣ୍ଟି ନାହିଁ ହବ କି ନାଇଁ ତ ଗୋଟେ ଟେଇବାକୁ ଲାଗୁ କିଛି ହବନି ହଁ।
ଯାହାବି ଦିଟା ଅପସନ୍ ତ ରଖିବାକୁ ପଡିବ ଗୋଟିଏକୁ ତମେ ଇଏ କରି ରହିପାରିବନି।
ହଁ
ଆଉ କଣ କୁହ?